ହାଲୋ। ହାଲୋ ବନ୍ଦୁ ଜଏ ଜଗନ୍ନା ଜଏ ଜଗନ୍ନାଥ। କଁ କରୁଥିଲେ ଏବେ?
ଏଇ ବସିଥିଲି ଆଉ।
ଓହୋ ଆଉ ଆଜି ଆପଣ ଆଜି ଆପଣଙ୍କ ଦିନଟି ଆଜି କେମିତି କଣ ଗଲା?
ହଁ ଆଜି ଦିନ ଟା ଭଲ ଗଲା ବର୍ଷା ଫର୍ଷା ହେଇନି ପାଗ ଟା ଭଲ ଲାଗୁଛି। ଆଉ ଆମ ଘର ପାଖରେ ଆଜି ଏଇ ଦି ତିନିଟା ବାହାଘରିଆ ଗଲା ପ୍ରଶସନ ସବୁ ଦେଖିକି ଆଉ।
ଆଉ ଭୋଜି ଖାଇଲ ନା?
ଖାଇଥିଲେ ଆମ ଘରକୁ ବହୁତ ଦୂରରେ ଏ।
ହଁ ଆଉ ଆଉ ଆପ ଆପଣ ଏବେ କଣ କରିଛନ୍ତି?
ଅ ଆଜ୍ଞା ମୋର ଏବେ ପିଏ
ଆଜ୍ଞା।
ଆ ପି ଏଚଡି ସରିଛି। ପିଏଚଡି ସାରିଚି ନେଟ କ୍ଵଲିଫାଇ କର ପି ଏଚଡି ସରିଛି ଆ
ହାଲୋ।
ୟୁନିଭର୍ ସିଟି ରେ ତୋ ଆଗକୁ ଏଇଠି ପକେଇଦେବି।
। ଆଜ୍ଞା।
ଆଜ୍ଞା, ଆପଣ?
ନାଁ ମୁଁ ଏବେ ତ ଡିୟୁଟି ଚାଲିଛି ଆମର ଏନା ଆଉ। କମ୍ପାନୀ ରେ ଆମର ଦ ଚବିଶ୍ ଘଣ୍ଟା ଡିୟୁଟି ରୋହୁଛି ବୁଝିଲେ। ଆଉ ତ ଆମର ଖୟାମ୍ ଚବିଶ୍ ଘଣ୍ଟା ଡିୟୁଟି ଯେତବେଳେ ହଉଚି ଆମେ ସକାଳେ ଜେତେଲେ ଡିଉଟି ଜାଉଚୁ ଆମର ଚବିଶ ଘଣ୍ଟା ସକାଳରୁ ସକାଳ ହଉଚି। ଆ ରାତିରେ ବି ରହିବା ପାଇଁ ପଡୁଚି ଡିୟୁଟି ରେ ତାପରେ ଆମେ ଯେତେବେଳେ ଯାଉଛୁ ଘରକୁ ଘରକୁ ଗଲାବେଳକୁ ଆମର ପଖାଳ ନେଇକି ଯାଉଛୁ। ପଖାଳ ସହିତ ଆମର ସାଗ ଭଜା, ବଢ଼ି ଚୁରା। ଆଉ ଅଣ୍ଡା ହଉ ନଲେ ଯାଉ ହଉ ଆ ଆମ୍ୱ, କାକୁଡି ତାକୁ ନେଇକି ଯାଉ। ତୁ ଖାଉଛୁ ସେଠି। ସେଠି ସେଠି ଖାଇସାରିଲା ପରେ ପୁଣି ରାତିକି ପୁଣି ବନ୍ଦ୍ ହେଲା ବେଳକୁ ଆମର ଆଉ ହୋଟେଲ୍ ରୁ ଆସୁଚି ରୁଟି, ତଡକା ତାକୁ ଖାଇକିରି ପୁଣି ଅଘ ରାତିରେ ଟିକେ ଅନିଦ୍ରା ହେଇ ପୁଣି ସକାଳେ ତିନି ଘଣ୍ଟା ଡିଉଟି କରୀ ନଅଟା ବେଳକୁ ଡିଉଟି ସରୁଚି। ତା ପରେ ହିଶା ସରିକି ଏଗାରଟା ହେଇ ଏଗାରଟା ହେଇଯାଉଛି। ଏଗାରଟା ପରେ ଆମେ ଘରକୁ ପଳେଇ ଆସୁ। ସୁ ତାପରେ ଘରେ ଆସି ଗାଧୋଇ ପାଧୋଇ ପଖାଳ ଖାଇ ତାପରେ ଟିକେ ସୋଇକି ରେଷ୍ଟ ନେଇକି ତାପରେ ଉଁ ଚାଟା ବେଳକୁ ଟିକେ ଉଠିକି ଆମର ଏଇ ପୋଲ ରେ ଟିକେ ବସିଚୁ ଆଉ। ଆ ଆପଣଙ୍କ ଘରେ ଏବେ ସବୁ କଣ କରୁଛନ୍ତି ସବୁ?
ହଁ ଘରେ ସବୁ କାମ
ଭଲ ଅଛନ୍ତି ଆଜ୍ଞା?
ମୁ କଲି ଆଜ୍ଞା ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆଉ ଆଉ କଣ କୁହନ୍ତୁ?
ଆପଣ ପୁରୀ ଯାଇଛନ୍ତି କି?
ପୁରୀ?
ହଁ ଏଇ ବର୍ଷ ଭିତରେ ପୁରୀ ଯାଇଛନ୍ତି?
ଆଜ୍ଞା ଆମେ ପୁରୀ କି ଯାହାବି ହେଲେ ବର୍ଷକୁ ଦି ତିନିଥର ଯିବା କଥା ଯିବୁ ଯା ବିି ହେଲେ। ଯେତେ ଭିଡ଼ ଥାନ୍ତୁ ଯେତେ ଫାଙ୍କା ଥାଆନ୍ତୁ ଭଗବାନ ଆମ ଜଗତ ଜନାଥ ଜଗନ୍ନାଥ ତାଙ୍କ ପାଖକୁ ନ ଯାଇକିରି ଆମର ଅନ୍ୟଗତି ଅଛି।
ହଁ ସେଟା ତ ଠିକ।
ବୁଝିଲେ ଆଜ୍ଞା। ଆଉ ଭଗବାନ ଆମେ ଟିକେ ଭଗବାନଙ୍କର ଭାରି ପାଖ ଲୋକ ଆଉ ଭଗବାନଙ୍କ କତିକି ନଗଲେ ଆମ ଆମ ମନ ଶାନ୍ତି ଲାଗେନି ସ ଯେତେ ପାପ ପାପ ଯେତେ ପୁଣ୍ୟ ଯାହା ହେଇଥାଉ ସବୁ ଧୋଇ ହେଇଯାଏ ଥରେ ଜଗା ପାଖକୁ ଗଲେ ଜଗା ସବୁ ଧୋଇ ଦିଏ ଆମର।
ଆଜ୍ଞା କିଶ୍ କିଏ ଯାଆନ୍ତୁ ନ ଯାଆନ୍ତୁ ସାଙ୍ଗସାଥି ଯାଆନ୍ତୁ କି ପରିବାର ଲୋକ ଯାଆନ୍ତୁ ନ ଯାଆନ୍ତୁ କିନ୍ତୁ ମୁଁ ଯାହାଭି ହେଲେ ଯିବି।
ଆଜ୍ଞା।
ସେଠିକି ଯାଏ ମା ତାରିଣୀ ଜାଣିଥିବେ ଜୟ-ଜୟ ମା ତାରିଣୀ। କେନ୍ଦୁଝର।
ଆଜ୍ଞା।
ଯାହା ବି ହେଲେ ସେଠିକି ତାହାହେଲେ ଓ ବର୍ଷକୁ ତାରିଣୀଙ୍କ ଉପରେ ବହୁତ ବିଶ୍ବାସ ମା ମତେ ବହୁତ୍ ଉଦ୍ଧାର କରିଛନ୍ତି ବହୁତ୍ ବିପଦରୁ ଯିବୁ ଯାଉ ବହୁତ୍ ଥର ଯାଉ ଯେ କୌଣସି ମାନ ଥାଏ ଯାହା ଥାଏ ମା ମୋର ସବୁ କିଛି ପୂରଣ କରିଛନ୍ତି। ତ ମା ପାଖକୁ ଆଗେ ଯିବାକୁ ପଡୁଛି।
ହଁ।
ଉଁ ବୁଝିଲେ?
ଆଉ ପୁରୀ କଣ ରଥଯାତ୍ରରେ ଯିବେ ନା?
ହୁଁ। ଆ ପୁରୀରେ ରଥଯାତ୍ରାକୁ ଯିବାର ଥିଲା ରଥଯାତ୍ରାରେ ଯେଉଁ ଭିଡ଼ ହେଉଛନ୍ତି ସେଥିପାଇଁ ଟିକେ ଯିବାକୁ ଇଚ୍ଛା ହେଉନି। ଆମର ତ ଗାଁ ରେ ବି ରଥଯାତ୍ରା ହଉଛି ଆଜ୍ଞା ଆମ ଘର ପାଖରୁ କିଲୋମିଟର ଦଶ ଟଙ୍କା ହେବ ଦଶଟରେ ଦିଇ ଦବ ଯାହା ସେଠାରେ ଉପସ୍ଥିତ ରହକୁ ପଡିବ ଷୋହଳ ତାରିଖ ରଥଯାତ୍ରା ପଡୁଛି ଚବିଶ ତାରିଖି ବାହୁଡା ଯାତ୍ରା ପଡୁଛି ଆଉ ଦି ଦିନ ଯାକ ଛୁଟି ଅଛି ବି ଆଜ୍ଞା। ଦଇ ଦିନ ଛୁଟି ଅଛି ଦୁଇ ଦିନ ଯାକ ପଡ଼ିବ ଗାଁରେ ଗୋଟେ ଅନୁଷ୍ଠାନ ବି ହୁଏ ସାତ ଦିନ ଏବେ ଆମର ଭଜନ କୀର୍ତ୍ତନ ସେଠାରେ ହେବ ଦାଉଡ଼ିଆ ଯାକେ। ତାପରେ ବାହୁଡ଼ିକି ଆସିଲା ପରେ ଆମର ଏଠି ଗୋଟେ ଦିନ ଭଜନ ସନ୍ଧ୍ୟା ହେଇ ଭୋଜି ହବ। ଆମର ବଡ କିିରି ହୁଏ ଲୋକଙ୍କ ତଥାପି ଦି ତିନି ହଜାର ଦି ଦି ତିନି ହଜାର ଲୋକ ଖାଆନ୍ତି ସେଦିନ ତାପରେ ଭଜନ ଭଲ ଭଲ ମାନେ ଭଜନ କଣ୍ଠ ଶିଳ୍ପୀ ଆସନ୍ତି। ଏମିତି ଶ୍ରୀ ଚରଣ ବିକାରୀ ବଳତ ଏବେ ନାହାନ୍ତି ଶ୍ରୀ ଚରଣ ବସନ୍ତ ପାତ ସବୁ ଆସନ୍ତି ଭଲ ଭଲ ସିଙ୍ଗର ଏ ବର୍ଷ କହୁଥିଲେ ରମିତ ଅଗ୍ରୱାଲ ଆସିବେ ବୋଲି କଣ ହେଲା ଜଣାପଡ଼ିନି କଣ ହେଉଛି ଦେଖାଯାଉ ଆଉ କାହିଁକ ନା ଭଗବାନଙ୍କର ଗୀତ ଅଧିକା ନମିତା ଅଗ୍ରୱାଲ ଆଉ ଜଗନ୍ନାଥଙ୍କ ଗୀତ ଅଧିକା ବୁଲୁଛନ୍ତି। ତ ସେଥିପାଇଁକା ଇଚ୍ଛା ଅଛି ଜଗ୍ରହଲକୁ ଟିକି ଆଣିବା ପାଇଁକା କଣ ହେଉଛି ଦେଖାଯାଉ ଆଉ?
ଯାହା କମିଟି ଯାହା ଚାହିଁବେ ଆଉ।
ଆଜ୍ଞା। ଆଉ ଯୋଉ କହୁଥିଲି ଆପଣ ଆପଣଙ୍କ ସହରନ୍ତି ନା?
ଆମେ ଶ୍ରାବଣ ମାସରେ ଆମେ ପୋଲଭଙ୍ଗ ଯାଇଥିଲୁ ତିନି ଚାରି ବର୍ଷ ଗଲୁ ତାପରେ ଚାରି ବର୍ଷ ତାପରେ ଆଉ ଗଲୁନୁ କଣ ଟିକେ ଅସୁବିଧା ହେଲା। ଡ୍ୟୁଟି ପଡ଼ିଗଲା ଇଏରେ। ତାପରେ, ଆମେ ଟିକେ ମାନି ପାଇଲୁନୁ ଆଇଁଷ ଫାଇଁଷ ଖାଇଦଲୁ ସେ ଟାଇମ ରେ। ଖାଇ ଦେଇକିରି ଗୋଟେ ପାପ ଲାଗିଲା ଆଉ ଇଚ୍ଛା ହେଲାନି ଯିବାକୁ ମନ ମନ ତ ମନ ତ ମନ ତ ଶାନ୍ତି ନାହିଁ ଆମେ ଯାଇ ଠାକୁର କତିକି ଯାଇକି ଠାକୁର ଆମକୁ କଣ ଦେବେ, ସିନା ମନ ପ୍ରାଣ ଶାନ୍ତି ରହିଲେ ଠାକୁରଙ୍କ କତିକି ଯିବାକୁ ପଡିବ ଆମେ ତପ ପାପ କରିକି ଯିବୁ ଠାକୁରଙ୍କକତିକି ଧୋଇକୁ, ଜାଣିୁିକିପ କରିବୁଣି ଶୁ ଧୋଇଆକୁ ଯିବୁ। ତ ଲାଭ କଣ ଅଛି ଆମେ ଯେତିକି ପାରିବୁ ତ ସେ ପୁଣି ପୁଣ୍ୟ କରିବାକୁ ଚାହିଁବୁ ନା ନାଇଁ। ବୁଝିଲେ। ଆପଣ ଆଉ ଠାକୁରଙ୍କ କତିକୁ ଯାଇଥିଲେ କୋଉଠି କି ନାଇଁ। ଆଜ୍ଞା।
କି ଏବ ବର୍ଷ ଆଉ ଯାଇନି। ଏବର୍ଷ ଯାଇନି ଯାଇିଥିଲେ ଯାହା ପୁରୀ ଯାଇଥାଆନ୍ତୁ। ସେ ଶାନ୍ତ ମା ହିସାବ ହେବେ ତାଙ୍କର ଦେହାନ୍ତ ହେଇଯାଇ ତ ଯାଇପାରିବୁନି।
ଆଜ୍ଞା।
ଆଉ ଆପଣ କଣ ଚାଷ
ଚାଷ। ଚାଷ ଏବେ ଆମର ହେଇଛି ବାରିରେ ଲଗାଇଥିଲୁ ବାଇଗଣ ପୋଟଳ ବିଲାତି ଲାଗିଥିଲା। ଆଉ ଜହ୍ନି ଏବେ ବାହାରୁଛି ଦିନକୁ ତିରିଶ ଦିନକୁ ତିରିଶ କିଲୋ ଭଳିଆ ବାହାରୁଛି ଜହ୍ନି ଜହ୍ନି ଆମ ବାମ ରେ ଲଗେଇଥିଲୁ। ତିନି ଚାରିଗୁଣ୍ଟୁ ତିିନି ଚାରିଗୁଣ୍ଟୁ ଜହ୍ନି ଲାଗିଥିଲା ଟିକେ ଅସୁବିଧା ହଉଛି ସେ ସବୁିନ ତୋଳିବା ପାଇଁ। ପଡ଼ୁଛି ବର୍ଷା ମେଗରେ ଜହନି ରେଟ୍ ଟିକେ କମିଗଲା। ପଇଁତିରିଶ ଟଙ୍କା ଲେଖେ ଦେଉଥିଲେ, ଏବେ ବେପାରୀ ପଚିଶ ପଚିଶ ଟଙ୍କା ଲେଖେ ନେଉଛନ୍ତି ଯେତେବେଳେ ନେଉଛନ୍ତି ଆମେ ସେ ସବୁଦିନି କୋଡିଏ ତିରିଶ କିଲି ବାହାରୁଛି ଜହ୍ନି ବି ଜୋର ହେଇଯାଇଛି। ଲଗେଇ ଦେଇଥିଲୁ ତାପରେ ବାପା ଚାଷ କରୁଥିଲେ ମୁଁ ଦି ଜଣ ମିଶିକି କଲାବେଳେ ଅସୁବିଧା ହଉଛି ଟିକେ ଡିଉଟି ପଳେଇଲା ବେଳକୁ ଗୋଟ ଦିନ ତ। ଅସୁବିଧା ହଉଛି ଆମ ମାର୍କଟ ଚଣ୍ଡିଖୋଲ ହେଇଯାଉଛି ଆମ ଘର ପାଖରୁ ତିରିଶ ଚାଳିଶ କିଲୋମିଟର ହେଇଯାଉଛି। ଆମେ ଯାଇକି ଦେଇକିରି ସେଠାରେ ପୁଣି ଯାଇକି ଡିୁଟିରେ ପହଞ୍ଚୁ ପୁଣି ତାପର ଦିନ ଆସିକି ପୁଣି ନେଇକି ଯାଉଛି ଆଉ ଗୋଟେ ହାଟକୁ ଏମିତି ଚାଲିୁଛି ଆଉ। ଆଉ କାକୁଡି ଲଗେଇଥିଲୁ କାକୁଡିରେ ଭାରି ଲସ୍ ହେଲା। କାକୁଡି ଆମର ଥିଲା ଲଗେଇଥିଲୁ ଯେତେବେଳେ କାକୁଡି ଆଉ ମାନେ ଗଛ ପୁରା ମରିଗଲା ଯଉ ବର୍ଷା ହେଲାଣି ଲଗାତାର। ଚାରି ପାଞ୍ଚ ଦିନ ଲାଗିକି ରହିଲା ଅସୁବିଧା ହେଲା ମ କ ମନା କରୁଥିଲେ ଲଗେଇବା ପାଇଁ ଆଉ ଲଗେଇ ଦେଲୁ ଆଉ ଅସୁବିଧା ହେଲା। ଆଉ ତାପରେ ଆମର କଖାରୁ ଏବେ ଲାଗିଛି କଖାରୁ ଆଉ ଦି ମାସ ପରେ ବାହାରିଯିବ କଖାରୁ କି ଲାେ ସାତ ଷାଠିଏ ଟଙ୍କା ହେଇଗଲାଣି ବାହାରି ଥାନ ଯଦି ଏତିକି ବେଳେ ଯାହା ହୋଇଥାନ୍ତା ଦିଇ ପଇସା ଆଉ ସେଏ ପଛରେ ବାହାରିବ ଯାହାହବ ଦେଖିବା ଆଉ।
ହଁ ଯାହଉ ଆପଣ ସବୁ ଏତେ ପନିପରିବା ଆଉ।
ଏବେ ଯୋଉ ଧାନ ଏବେ ତଳି ପଡିଛି। ତଳି ପଡିଛି ଆଉ ପନ୍ଦର ଦିନ ପରେ ରୁଆ ପୋତା ହବ ତଳି ହେଇଗଲାଣି ପନ୍ଦର ଦିନ ପରେ ରୁଆ ପୋତା ହବ। ପୋତା ହବ ଆଉ ଲୋକ ତ ମିଳୁନାହାନ୍ତି ଯୋଉ ଭଳିଆ ଇଏ ଲୋକ ତ କୋଉଛନ୍ତି ବସିକି ଖାଇବେ ଲୋକ ତାଙ୍କୁ ଆଉ କହିଲେ କଣ ହେବ ଚାଉଳ ତ ମିଳିଯାଉଛି ଲୋକ ବସିକି ଖାଉଛନ୍ତି ଲୋକ ଖଟିବା ପାଇଁ ଆଉ ଭଲ ପାଉନାହାନ୍ତି ବୁଝିଲେ ଆଉ ଲୋକ ଖଟିବାକୁ ଭଲ ପାଉନାହାନ୍ତି। ସେହି ମେସିନ୍ ଦ୍ବାରା ଯାହା ହବ ଧାନ ଲଗାହବ ଫେଣି ମେସିନ୍ ଦ୍ବାରା ଧାନ କଟା ହେଇକି ଅମଳ ହବ। ଆ ବିଲ ଆଉ ରହିବା ପାଇଁ ମେସିନ ନାହିଁ ରହିବା ପାଇଁ ମେସିନ୍ ପା ମାନେ ବ କେତେ ଦିନ ଆଗରୁ ବାହାରିଲାଣି। ଆମ ଇଆଡେ ଆସିନଥିଲା ପୁଣି ଆସି ଆଇିଲାଣି ନା ଆଉ ଓଡିଶା କୁ ବହୁତ ଦିନ ଆଗରୁ ଆସିଲାଣି। ମିଶନ ସମାନେ ପ୍ରାୟତଃ ଗୋଟା ଗୋଟା ଗାଁ ରେ ଜଣେ ଜଣେ କିଣି ଦେଇଛନ୍ତି କଣ। ସେଇ ମେସିନ ରୋଇବ ସେଇ ମେସିନ କାଟିବ ସେଇ ମେସିନ ଅମଳ ବି କରିବ। ସବୁ ସେଇ କରିବ।
ଆଃ ବଢିଆ ଆଉ।
ହୁଁ ଆଜ୍ଞା ସେ ଘଣ୍ଟା ହିସାବ ତାଙ୍କର ପଇସା ନେବେ ଆଉ ମିନିଟ ହିସାବ ଆଉ।
ଆଜ୍ଞା।
ହୁଁ ଆ ଦଶ ମିନିଟ୍ ଭିତରେ ସେ ଗୋ ଗୋଟେ ମାଣେ କାଟିଦବ, କାଟିକି ଅମଳ କରିଦବ। ଧାନ ଆଜ୍ଞା ଧାନ ପୁରା ଖାଲି ଗଦା ଖାଲି ବିଡା ଆପଣ କରି ପକେଇବେ ସେ ଧାନ ପୁରା ଉଡେଇକି କୁଟା ଫୁଟା ବାହାର କରିଦେଇ ଏକାଥରେ ଆପଣଙ୍କର ଧାନ ବାହାର କରିଦବ ପୁରା ଉଡେଇଦବ ଏକାଥରକରେ। କିଛି ଆପଣ କରିବେ କଣ ଖାଲି ବସ୍ତାରେ ପୁରେଇକି ଆଣିବେ।
ମୁଁ କହିଲି ଅଗାଡି ଅଲଗା ଧାନ ଅଲଗା ହେଇଯାଉଥିବ ଆଉ।
ଆଜ୍ଞା ସେ ମି଼ସିନ ବା ମି଼ସିନ ଦ୍ଵାରା ସବୁ କାର୍ଯ୍ୟ ହଉଛି ଧାନ କଟା ମେସିନ ବି ସେ କାର୍ଯ୍ୟ କରିପାର ଆଉ ଧ ଧାନ କଟା ମାନେ ସେ ଧାନ ଲଗେଇବ ଧାନ କାଟିବ ଧାନ ବାହାରବି କରିବ। ବୁଝିଲେ, ଆଜ୍ଞା।
ମୁଁ ଜାଣିନଥିଲି ଧାନ ଲଗେଇବା ମେସିନ ଅଛି ମାନେ ରୋଇବା ମେସିନ୍।
ଆଜ୍ଞା। ଆ ଆ କଣ କହିଲେ? ଶୁବୁନି।
ଆଜ୍ଞା
ରୋଇବା ମେସିନ୍ ଟେ ଦେଖିନଥିଲି।
ରହିବା।
କି ଧାନ ଲୋକ ଧାନ ରୁଇ
ନାଇଁ ନାଇଁ ରୋଇବ ମେସିନ୍ ବହୁତ ଦିନ ଆଗରୁ ବାହାରିଲାଣି ରୋଇବା ରୋଇବା ମେସିନ ବହୁତ ଦିନ ଆଗରୁ ବାହାରିଲାଣି। ମାନେ ଆମ ଓଡିଶାକୁ ବହୁତ ଦିନି ପରେ ଆସିଲା ଆଉ।
ଆଛା କଣ ହେଇଥିବ? ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆ ମୁଁ ଅଛି ବାପା ଅଛନ୍ତି ଜେଜେ ଅଛନ୍ତି ଆମର ଜେଜେଙ୍କ ଆସି ହେଲାଣି ସତାନବେ ବର୍ଷ ଆଜିଯାକେ ବଞ୍ଚିଛନ୍ତି ଆଉ ଚଲାବୁଲା ବି କରୁଛନ୍ତି ଲୋ ଲୋକ ବି ଚିହ୍ନିଛନ୍ତି କଥାବାର୍ତା ବି କରୁଛନ୍ତି ଆମର ସେଠି ଗୁଡ଼ା ମାନେ ବହୁତ ଖୁସି ଲାଗେ ଜେଜେ ଯାହା ହଉ ତ ଘରେ ଅଛନ୍ତି। ସେ କିଛି କରନ୍ତୁ ନ କରନ୍ତୁ ଉଁ ଯାହାବି ହେଲେ ଛକକୁ ଯାହା ବି ହେଲେ ଆମ ଘର ପାଖରୁ ଛକ ହାଫ୍ କିଲୋମିଟର ହଉଛି ଯାହା ବି ହେଲେ ଜେଜେ ଯାହା ବି ହେଲେ ଦିନକୁ ଦି ତିିନି ଥର ଯିବେ ପୁଣି ଜେଜେଙ୍କ ରାତିି ତିନି ଟାରୁ ଚାରି ଟାରୁ ଉଠିବେ। ଆମେ ତ ସବୁଦିନ ଶୋଇକି ଉଠିଲା ବେଳକୁ ଆ ଆଟା ହେଇଯାଉଛି। ଡିଉଟି ଆମ ନଟାରେ ହଉଚି ଆମେ ଆଠଟାରୁ ଉଠି ଗାଧେଇ ପାଦେଇ ଖାଇ ପିଇ ଗଲା ବେଳକୁ ଲେଟ ହେଇଯାଉଛି। ଜେଜ ଜେଜ ଅଛନ୍ତି ତାପରେ ଭଉଣୀ ଦି ଜଣ ଅଛନ୍ତି ମୋ ଠାରୁ ସାନ ମୁଁ ଟିକେ ବଡ଼ ଆଉ ବୋଉ ବାପା ଆଉ ପାଞ୍ଚ ଜଣ ଆଉ ଛଅ ଜଣ।
ଯା ହଉ ଭଲ ଶୁଖିପରିବାର ଆଉ।
ଆଜ୍ଞା। ଶୁଖି ପରିବାର ଉ ପଇସା ଥିଲେ ଶୁଖି ପା ପରିବାର ହେଇପାରିବନି। ପଇସା ନଥିଲେ ଶୁଖି ଶୁଖିପାରିବାର ହେଇପାରିବେ କାରଣ ଆମେ ଯାହା ଯୋଉ ମାଲିକ କତିରେ କାମ କରୁଛୁ ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି। ସମ୍ପତ୍ତି ଥାଇକିବି ସେ ଖୁସି ନାହାନ୍ତି କାହିଁକିନା ସବୁବେଳେ ଟେନସନ। ତାଙ୍କର ସେ ଖିଆ ପିଆ ଦିନ ଦିନେ ତିନିଟା ଦିଇଟା ସାଢ଼େ ଦୁଇଟା ତିନିଟା ଆମ ମାଲିକ ଯିଏ ବାହାରେ କିଛି ଖାଆନ୍ତି ଚିରା ଖାଇବି ଘରେ ଖାଇବି। ତେଣୁ କରି ସିଏ ଅସୁବିଧାରେ ପଡୁଛନ୍ତି।
ଆଜ୍ଞା। ହଉ ଆଜ୍ଞା ଆପଣ ତ କଥା ହେଇକି ଭଲ ଲାଗିଲା ଆ ମୋର ଟିକେ କାମ ଅଛି ମୁଁ ରହୁଛି ଜୟ ଜଗନ୍ନାଥ।